ହାଲୋ।
ହଁ ମ୍ୟାଡ଼ାମ ନମସ୍କାର।
ହଁ ନମସ୍କାର କୁହନ୍ତୁ?
ଭଲ ଅଛନ୍ତି।
ହଁ ଭଲ ଅଛି ଆପଣ?
ହଁ ହଁ ମୁଁ ବି ଭଲ ଅଛି ଖାଇସାରିଲେଣି? ଏଇଠି ମୁଁ ଟିକେ ଶୋଇଥିଲି।
ହଁ ମୁଁ ଖାଇସାଇଲିଣି ଆପଣ?
ହଁ ହଁ ମୋର ବି ସରିଲାଣି।
କଣ ଖାଇଲେ?
ମୁଁ ଖାଇଛି ପଖାଳ ସଜନା ଛୁଇଁ ଆଳୁ ମସ ଲା ଦେଇକି ଭଜା ହେଇଥିଲା ଶାଗ ଭଜା ଆମ୍ବ କାକୁଡି।
ଆଚ୍ଛା ଅ ସଜନା ଶାଗଟା ଆକଚୁଲି ସଜନା ଛୁଇଁ ଟା ବଢିଆ ଲାଗେ ଯୋଉ ଦିଆହେଇକି ହୁଏ। ବେସର ବଟା ଦିଆ ହେଇକି।
ହଁ ଆମର ସେମିତି ହିଁ ହେଇଥିଲା ତା ସହିତ ପଣସ ମଞ୍ଜି ବି ପଡିଥିଲା।
ହଁ ବାଇଗଣ ପଡେ କଖାରୁ ପଡେ।
ହଁ ହ ହଁ ଆଉ ତ ଆପଣ କଣ ଖାଇଲେ?
ମୁଁ ଖାଇଲି ଭାତ ଡାଲମା ଭଜା।
ଓହୋ ଆପଣଙ୍କ ସେପଟେ ବର୍ଷା ହେଇଛି?
ବର୍ଷା ଏବେ ପୁରା ଜୋରରେ ଉଠେଇଚି। ଆପଣଙ୍କର ସେଠି ନା ହେଇନି ଏଯାଏଁ। କିନ୍ତୁ ଉଠେଇଚି ବହୁତ୍ ଜୋରରେ।
ଆମର ଜୋରସେ ହଉଥିଲା ବର୍ଷା ହେଇକି ଏବେ ଛାଡିଚି ଆଉ ହେଇନି।
ଓହୋ।
ହଁ। ଆପଣଙ୍କୁ କୋଉ ଋତୁ ଭଲ ଲାଗେ ଖରା ନା ବର୍ଷା ନା ଶୀତ?
ମତେ ଶୀତ ଦିନଟା ଭଲ ଲାଗେ ପିକନିକ୍ ଏକା ହୁଏ ବୁଲାବୁଲି କରିବାକୁ, ଆପଣଙ୍କୁ?
ହଁ-ହଁ ମତେ ବି ସେଇ ଟାଇମ୍ ଭଲ ଲାଗେ, ଆପଣ କୁଆଡେ ସବୁ ଯାଇଚନ୍ତି ବୁଲିବାକୁ? କୁଆଡେ ଯିବା ଭଲ୍-ଭଲ୍ ଲାଗେ?
ମତେ ବେଶି ମନ୍ଦିର ଜାଗା ଗୁଡାକୁ ଯିବାକୁ ଭଲ ଲାଗେ।
ଆଛା ଯାଇଛନ୍ତି କୁଆଡେ ବାହାରକୁ ନା ଓଡିଶା ଭିତରେ ହିଁ ବୁଲିଚନ୍ତି?
ନା ଆମେ ବାହାରକୁ ବି ଯାଇଚୁ।
କୋଉଠିକି ଯାଇଚନ୍ତି?
ଆମେ ଯାଇଛୁ ବୈଷ୍ଣଦେବୀ ଯାଇଛୁ, ସ୍ଵର୍ଣ୍ଣ ମନ୍ଦିର୍ ଯାଇଛୁ ଆଉ ଲୋଟସ୍ ଟେମ୍ପଲ୍ ଯାଇଛୁ।
ଲୋଟସ୍ ଟେମ୍ପଲ୍ ବୋଧେ ରହୁଚି ଦିଲ୍ଲୀରେ? ନା ଆଉ କୋଉଠି ଆଚ୍ଛା ଆଛା। ଯଦି ବୈଷ୍ଣୋଦେବୀ ଯିବାକୁ ମୁଁ ଚାହିଁବି କେମତି ଗଲେ ମ ତେ ସୁବିଧା ହବ, ଆପଣ କେମିତି ଯାଇଥିଲେ ଟିକେ କହିବେ?
ବୈଷ୍ଣଦେବୀ ତ ହଉଛି ଡାଇରେକ୍ଟ ତ ଆମର ଟ୍ରେନ୍ ନ ଥିଲା ଆମେ ଫାଷ୍ଟ ହଉଛି ଆ ଯାଇଥିଲୁ ଓଡିଶାରୁ ହଉଛି ଯାଇଥିଲୁ ଆମେ ଦିଲ୍ଲୀ। ଦିଲ୍ଲୀରୁୁ ହଉଛି ଆମେ ଯାଇଥିଲୁ ପଞ୍ଜାବ। ପଞ୍ଜାବରୁ ଆମେ ଯାଇଥିଲୁ ଜାମ୍ମୁ।
ଆଚ୍ଛା ଆପଣ ଓଡିଶାର କୋଉଠୁ ଟ୍ରେନ ଧରିଥିଲେ, ମାନେ ଟ୍ରେନରେ ଭୁବନେଶ୍ଵର ନା କଟକ୍?
ଆମେ କଟକରୁୁ ହିଁ ଟ୍ରେନ ଧରିଥିଲୁ।
ଆଚ୍ଛା।
କଟକରୁ ଟ୍ରେନ ଧରିଥିଲୁ ଆଉ ଆମର ଏଇଟା ପୁରା ପନ୍ଦର ଦିନ ପୁରା ଯାତ୍ରା ଟା ଥିଲା।
ଆଚ୍ଛା ପ୍ରଥମେ ଯିବ ଓଡିଶାରୁ ଦିଲ୍ଲୀ।
ହଁ ଦିଲ୍ଲୀ ଆ ଦିଲ୍ଲୀରୁ ଆମ ଆମେ ଯେହେତୁ ପଞ୍ଜାବ ଦେଇକି ଜାମ୍ମୁ କାଶ୍ମୀର ଯିବ ତ ଆମେ ପଞ୍ଜାବ ବି ପଳେଇଲୁ ବୁଲାବୁଲି କରିକି ସ୍ଵର୍ଣ୍ଣ ମନ୍ଦିର୍ ଦେଖିକି ଆସିଲୁ ଆଉ। ସେଠୁ ପୁଣି ଜମ୍ମୁ ଗଲୁ।
ହଁ ତାପରେ
ପୁଣି ଜମ୍ମୁରୁୁ ଆମେ ଅଯୋଧ୍ୟା ଆସିଲୁ ରାମ ମନ୍ଦିର ଏକା ଦେଖିଲୁ ତାପରେ ଡାଇରେକ୍ଟ ତ ଓଡିଶା ଆସିବାକୁ ନଥିଲା ରାୟପୁର ହେଇକି ସେ ଓଡିଶା ଆସିଲା ଟ୍ରେନଟା।
ଆଚ୍ଛା ଆଚ୍ଛା। ଆପଣ ଜମ୍ମୁ କାଶ୍ମୀରର କୋଉ-କୋଉ ଜାଗା ବୁଲିଲେ ନା ଖାଲି ବୈଷ୍ଣୋଦେବୀ ଯାଇଥିଲେ?
ଆମେର ଆମର ଜାମ୍ମୁ କାଶ୍ମୀରରେ ଆମେ ମାତ୍ର ଦି ଦିନ ହିଁ ରହିଥିଲୁ ଖାଲି ଜମ୍ମୁ ଯୋଉ ବୈଷ୍ଣଵୀଦେବୀ ବୁଲିଲୁ, ଆଉ ସେଠି ଗୋଟେ କଟ୍ରା ମାର୍କେଟ୍ ଅଛି ସେଟା ବୁଲିଲୁ। ଆଉ ଶିବକୋଡି ବୋଲି ଗୋଟେ ଜାଗାଟେ ଅଛି
ହଁ। ବୁଝିଲେ ବୈଷ୍ଣୋଦେବୀ ମୁଁ ଶୁଣିଛି ପାହାଡ ଉପରେ ସେଇଟା ମନ୍ଦିର ଅଛି ନା?
ହଁ ପୁରା ପାହାଡ ଉପରେ ଆଉ ସେଇ ଟା ମାନେ ପୁରା ବୈଷ୍ଣୋଦେବୀ ହଉଚି ତେର କିଲୋମିଟର ପୁରା ପାହାଡ ଉ ପୁରା ପୁରା ଚାଲିକି ଯିବ ନହେଲେ ଯାହାର ଯିଏ ଏଜେଡ ଥିବେ ୟ ଯ ଛୋଟ ପିଲା ଥିବେ ସେମାନେ ପାଲିଙ୍କିରେ ଯାଆନ୍ତି। ନହେଲେ କିଏ କିଏ ଘୋଡା ଉପରେ ବି ଯାଆନ୍ତି।
ଆଚ୍ଛା କେତେ ପଇସା କଣ ନିଅନ୍ତି ଜାଣିଚନ୍ତି, ପାଲିଙ୍ଗିରେ ଗଲେ କେତେ ପଇସା ଘୋଡ଼ାରେ
ମୁଁ କେ ଆମେ କେବଳ ବୁଝିଥିଲୁ ହଉଚି ଘୋଡ଼ାରେ ଗଲେ ଦି ହଜାର ଟଙ୍କା ଜଣକା।
ଯିବାଟା ଖାଲି ଦି ହଜାର।
ଯିବା ଆସିବା। ହଁ ଯିବା ଆସିବ ମିଶେଇକି ଦି ହଜାର। ତାପରେ ଆଉ ପାଲିଙ୍ଗି ଟା ଆମେ ଏତେ ବୁଝି ନଥିଲୁ। ଘୋଡା ଟା ଖାଲି ବୁଝିଥିଲୁ।
ଆଚ୍ଛା ଆଚ୍ଛା ତ ସେପଟର ପାଣିପାଗ କଣ କେମିତି ରୁହେ ତାପମାତ୍ରା? ହଁ ଏପଟେ ତ ଏମିତି ସେପଟେ ତ ମୁଁ
ଏ ପଟେ ବହୁତ ଶୀତ ଏତେ ଶୀତ ମାନେ ଆ ଆମେ ଭାବିଲୁ ହଁ ହେଇଯିବ ତ ଆମେ ଗୋଟେ ଜ୍ୟାକେଟ ନେଇକି ଯାଇଥିଲୁ। କିନ୍ତୁ ତୁ ହଉଛି ସେତେବେଳେ ପୁରା ବୈଷ୍ଣବ ଦେବୀ ପୁରା ମନ୍ଦିର ଟା ହେଇଗଲା। ପାହାଡ ପୁରା ଚଢିଗଲୁ ସେଠି ପୁରା ମାଇନସ୍ କେ ଏତେ ଡିଗ୍ରୀ ପୁରା ସେଲସିସ ଥିଲା ତ ବହୁ ଵହୁତ ଶୀତ କରେ ପୁରା ଆଉ ସେଠି ଯୋଉମାନେ ତ ବହୁତ ଯେହେତୁ ଏତେ ବାଟ ତ ଆଉ କମଳ କା ବୋହି କି ନେଇ ହବନି, ତ ସେଠି ରୁମ୍ ଏକା ବି ଥାଏ କମ୍ବଳ ଏକା ବି ଦିଅନ୍ତି, କିନ୍ତୁ ବହୁତ ପ୍ଲାଇନିଥାଏ ମିଳିପାରେନା କେତେ କେତେ ଜଣଙ୍କୁ।
ଆଛା ରହିବା ପାଇଁ ମାନେ, ମାନେ ତମେ ଯୋଉ ଯିବ ତେର କିଲୋମିଟର ଉପରେ ଯାଇକି ରହିବ। ହଁ ସେଇଠି ତ ଆଛା।
ରହିବ ମାନେ, ଖାଲି ଦର୍ଶନ ମାନେ ଯେହେତୁ ଏତେ ବାଟ ଆସିବ ଖାଲି ବିଶ୍ରାମ ନବ ଘନ୍ ଦି ତିନି ଘଣ୍ଟା ତାପରେ ପୁଣି ଦର୍ଶ ନ କରିବ ପୁଣି ପୁଣି ତେର କିଲୋମିଟର ଆସିବ ପୁଣି ବୈଷ୍ଣ ଦେବୀରୁ। ଆହୁରି ଉପରେ ଅଛନ୍ତି ଭୈରବ ନାଥ। ସିଏ ଆହୁରି ପାଞ୍ଚ କିଲୋମି ଟ କିଏ ଚାଲି ଚାଲି ଯାଆନ୍ତି, ସେଠି ରୋପ୍ ୱେ ର ବି ସୁବିଧା ଅଛି ରୋପ୍ ୱେ ରେ ବି ଯାଆନ୍ତି।
ବୁଝିଲି ଭଲ ଦର୍ଶନ ମିଳିଲା ତାହେଲେ। ତାର କିଛି ଅଛି ମାନେ ଦର୍ଶନ ପାଇଁକା ତମେ କିଛି ଟୋକନ କରିବ?
ନା ନା ନା ନା ଯେତେବେଳେ ପାହାଡ ଚଢିବ ସେତେବେଳେ ହଉଚି ତମେ ଟୋକନ କାଟିକି ଯାଇଥିବ, କି ଯାଇକି ତମର ସେମାନେ ଗୋଟେ ଆଇ କାର୍ଡ ପରି ଦେଇ ଥିବେ ସେଥିରେ ନାଁ ଲେଖା ହେଇଥିବ, ଆଧାର କାର୍ଡ ଲେଖା ହେଇଥିବ ନମ୍ବର ଏକା ଆଉ ସେମାନେ ଗୋଟେ ଆଧାର କାର୍ଡ ର ଜେରକ୍ସ ହେକା ନେଇକି ରଖିଥିବେ। କାହିଁନା ସେମାନଙ୍କୁ ସୁବିଧା ହୁଏ। କେତେ ଲୋକ ଯାତ୍ରୀ ଯାଉଛନ୍ତି କେତେ ଯାତ୍ରୀ ଫେରୁଛନ୍ତି।
ହଁ ବୁଝିଲି।
ସେମାନେ ଗୋଟେ ଟ୍ରାକ୍ କରନ୍ତି ଆଉ।
ହଁ ଆଉ ଭୈରବନାଥ ଆପଣ ଯାଇଥିଲେ ନା ନାଇଁ?
ହଁ ଆମେ ଭୈରବ ନ ଯାଇଥିଲୁ ରୋପୱରେ ଆମେ ଯାଇଥିଲୁ ହଁ।
ଆଚ୍ଛା ଆଉ ରୋପେଇରେ କେତେ ପଇସା କଣ ପଡିଲା?
ରୋପୱେ ରେ ଜଣକା ଷାଠିଏ ଟଙ୍କା ନା ଶହେ ଟଙ୍କା ଏମିତି ପଡିଥିଲା।
ଓହଁ ବୁଝିଲେ ଭଲ ଅଛି ତାହେଲେ ନାଇଁ।
ହଁ। ଖାଲି ଯା ଚାଲିବାଟା କଷ୍ଟ, ଆଉ ଆଉ ହେଉଛି ବୈଷ୍ଣବ ଦେବୀ ଯିବା ପୂର୍ବରୁ ପାହାଡ ଅଧାରେ ଗୋଟେ ଅର୍ଦ୍ଧ କୁଆଁରୀ ବୋଲି ଅଛି ସେଇଠି ତାଙ୍କୁ ବି ଦର୍ଶନ କରନ୍ତି ସେଇଠି ହଉଛି ଯେତେବେଳେ ଅ ଯୋଉ ଅସୁର ଯୋଉ ସେ ଅସୁର ନାଁ ତ ମନେ ପଡୁନି ଗୋଡେଇ ଥିଲେ ଯୋଉ ସେଇ ଗୁମ୍ଫାରେ ପୁରା ହଉଛି ଠାକୁରାଣୀ ନୁ ଲୁଚିକି ରହିଥିଲେ
ଓହ ଅ କାଶ୍ମୀରରେ ଆପଣ ତ ବରଫପାତ ଦେଖିଥିବେ ନା ନାହିଁ ବରଫା ଅଞ୍ଚଳ ଦେଖି ନାହାନ୍ତି
ନା ଆମେ ଗଲାବେେଳକୁ ସେତେବେଳେ ବରଫ ପଡୁନଥିଲା
ଓହୋ ପାହାଡରେ ତ ଥିବ ନା ବରଫ୍
ନା ନା ନା ବରଫ ପଡ଼େନି ଆମେ ଯାଇଥିଲୁ ଏପ୍ରିଲ୍ ମାସରେ
ଆଚ୍ଛା ଆଚ୍ଛା
ସେଇ ଟାଇମ ରେ ସେଇ ଏପ୍ରିଲରେ ବି ବହୁତ ଶୀତ ସେଇଠ କରେ ଆମେ ସେଇଠି ହଉଛି ପୁଣି ଅଛି ଅ ମାନେ ଠାକୁରାଣୀଙ୍କୁ ଦେ ଦେଖିବା ପାଇଁ ହଉଛି ଗୋଟେ କୁତ୍ରିମ ଗୁମ୍ଫା ଅଛି ଆଉ ଗୋଟେ ପ୍ରାକୃତିକ ଗୁମ୍ଫା ଅଛି ଆମେ ଯୋଉଟାରେ ଯାଇଥିଲୁ କୃତ୍ରିମ ଗୁମ୍ଫାରେ ଯାଇଥିଲୁ ସେ ପ୍ରାକୃତିକ ଗୁମ୍ଫାଟା ସେଇଟା ହୋଉଚି ବନ୍ଦ ଥାଏ। କେବଳ ମାସେ ଖଣ୍ଡେ ଜୁଲାଇରୁୁ ନେଇକି ଅଗଷ୍ଟ ସେଇ ମାସଟା ହିଁ ସେଇଟା ଖୋଲେ।
ଆଛା ତା ଭିତରେ କଣ ମାନେ ଭିନ୍ନତା ଅଛି? ପ୍ରାକୃତିକ ଗୁମ୍ଫା ଆଉ କୃତ୍ରିମ ଗୁ ଗୁମ୍ଫା ଭିତରେ?
କୁତ୍ରିମ କଣ ନର୍ମାଲ ହେଇଥିବ ବାସ ଖାଲି ଚାଲିକି ମାର୍ବଲ ଏକା ପଡିଥିବ ପୁରା ଗୁମ୍ ସଫା ଟାଇପର ଗୋଲାକାର ଟାଇପର ହେଇଥିବ କିନ୍ତୁ ପ୍ରାକୃତିକ ଇଏରେ ମାନେ ଯେମତି ପୁରା ଗୁମ୍ଫା ଭିତରେ ଯେମତି ପଥର ପଥର ହେଇଥିବ ହଁ। ହଁ ହଁ ଦି ପଟୁ ଗଲେ ସେଇ ଗୋଟେ ଜାଗାକୁ ହିଁ ଯାଇହବ।
ଓହୋ ତ ଆପଣ କଣ ପ୍ରଥମେ ଦିଲ୍ଲୀରେ ଯାଇକି ରହିକି ଦିଲ୍ଲୀଟା ବୁଲିଥିଲେ ଓ ଆଛା ଦିଲ୍ଲୀରେ କୋଉ କୋଉ ଜାଗା ବୁଲିଥିଲେ?
ଦିଲ୍ଲୀରେ ଆମେ କୁତବ ମିନାର ବୁଲିଲୁ ଆଉ ଲୋଟସ୍ ଟେମ୍ପୁଲୁ ଗଲୁ ଆଉ ଚାନ୍ଦିନି ଚୌକ ଗଲୁ ଦେଖିଲୁ ଲାଲକିଲା ଆଉ ଅ ତାଙ୍କ ସରୋଜିନୀ ମାର୍କେଟ
ହଁ ଆଉ ଏପଟେ ଯାଇନାହାନ୍ତି ଗାନ୍ଧୀ ସ୍ମ୍ରୁତି ଘାଟ ଯୋଉଟା ଅଛି। ଆଉ ରହିଲା ଆମ ଇଣ୍ଡିଆ ଗେଟ ଅକ୍ସରଧାମ ଅଛି। ଅ ଯାଇଥିଲେ
ହଁ ସେ ସବୁ ଯାଇଥିଲୁ ଅକ୍ଷରଧାମ ତ ବୋହୁତ ହି ବଢିଆ ଥିଲା ଯୋଉ ଡଙ୍ଗା ରେ ବସିକି ଦେଖ
ଓହୋ ସେଟା ବୋହୁତ ଭଲ ଜାଗାଟା ମୁଁ ବି ମ୍ୟାଡାମ ଯାଇଥିଲି ଦିଇ ହଜାର ଚୋଉଦରେ ହୁଁ ଏଇଆ ଆମର ପଞ୍ଜାବ ଜାମ୍ମୁ କାଶ୍ମୀର ଟୁର ନଥିଲା ଆମର ଏପଟେ ଥିଲା ମଥୁରା, ବୃନ୍ଦାବନ, ରିଷିକେସ, ହରିଦ୍ୱାର।
ଆଚ୍ଛା।
ନିଅର ନିୟର ବାଇ ଦିଲ୍ଲୀ ଆଉ ଏଇତକ ଆମର ଥିଲା ହଁ। ତ ଭଲ ଜାଗା ଦିଲ୍ଲୀର ଯେହେତୁ ଆମର ସେଟା ରାଜଧାନୀ ଦେଶର ରାଜଧାନୀ ସବୁ କିଛି ଭଲ ଲାଗେ ତାର ରହିବା ଖାଇବା ଆଉ ତାର ଏମ ରେ ବି ସେଟା ହେଲା ମେଟ୍ରୋ ସିଟି ଆପଣ ମେଟ୍ରୋରେ ବସଚନ୍ତି ଦିଲ୍ଲୀରେ?
ଥର ଆମେ ଚାରି ପାଞ୍ଚ ଥର ମେଟ୍ରୋ ରେ ବସଚୁ।
ହଁ ଦେଖ ଏତ ଭଲ ଲାଗେ ସବୁ ଜାଗା ସନ୍ଧ୍ୟା ସମୟ ଆରେ ଅମ୍
ବୋହୁତ ଲାଇଟନିଂ ଏକା ବି ଥାଉ ସେଇଠି ତ ଖାଲି ରାଜମା ଚାୱଲ ହିଁ ଖାଆନ୍ତି।
ରାଜମା ଚାଉଳ ଚାଉଲ ଚାୱଲଟା ତାଙ୍କର ଫେମସ।
ହୁଁ କଡି ଚାୱଲ ରାଜମା ଚାୱଲ।
ହଁ ଆଉ ତା ପଞ୍ଜାବର ତାପରେ କଣ କୁଆଡେ ଗଲେ।
ଅ ପଞ୍ଜାବରେ ସେମତି ସୋନ ଟେମ୍ପଲ ହେକା ଦେଖିଲୁ। ଆଉ ପଞ୍ଜାବ ମାର୍କେଟ ବୁଲିଲୁ ଜାଲିଆନା ୱାଲା ବାଗ ଗଲୁ। ଆଉ ହୋଉଚି ୱାଘା ବଡର ଗଲୁ।
ନେଇଥିଲେ ତାହେଲେ?
ହଁ।
ହଁ।
ଓହୋ।
ଭଲ ଜାଗା ସବୁ ଥିଲା ତାହେଲେ ନାଇ।
ହଁ।
ହଉ ମ୍ୟାଡାମ କଥା ହେଇକି ଭଲ ଲାଗିଲା ଧନ୍ୟବାଦ।
ହଁ ଆପଣଂକ ସହ ବି ଥ୍ୟାଙ୍କୟୁ।
ହୁଁ।